ହାଲୋ ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର କଣ କରୁଚନ୍ତି? ଏଇଠି ବସିଥିଲୁ ସବୁ ଚା ବର୍ଷା ହଉଛି ତ ଚା ପକୁଡି ଖାଇକି ବସ୍
ଆଛା ଆପଣଙ୍କର ଚାହା ପକୁଡି ହେଇସାରିଲାଣି?
ହଁ।
ଆଉ ମୋ ପାଇଁ ଟିକେ ଏଇଠି ପଠାନ୍ତୁ ଆଉ ମୁଁ ଖାଇଦେବି ଆଉ।
ହଉ ପଠେଇ ଦଉଛି ଆଉ ଆପଣ ଆଡେ ବର୍ଷା ହଉଛି ନା ହଉନି? ନାଇଁ ପିଆଜ ପିଆଜ ପକେଇ ହଁ।
ଆମର ପା ଏଠି ଚାରିଦିନ ହେଲାଣି ବର୍ଷା ହଉଛି ଆଜି ସକାଳୁ ଟିକେ ଅଧିକା ବର୍ଷା ହୋଉଛି। ଏ ବର୍ଷା ପାଇଁ ବି ବହୁତ ନେଟୱାର୍କ ଇଶୁ ହୋଉଚି ବିମାର।
ହଁ ହଁ ସେ କଟିଯାଉଛି। ନାଇଁ ସନ୍ଧ୍ୟା ବୋଉ ଦୋଉଚନ୍ତି।
ଆଚ୍ଛା ଆପଣ ଦେଇନାହାନ୍ତି?
ନାଇଁ।
ଆଚ୍ଛା ଆପଣ କଣ ମ୍ୟାରେଜ କରିସାରିଚନ୍ତି?
ହଁ ହଁ ମୋ ମ୍ୟାରେଜ ହେଇକି ମୋର ଗୋଟେ ପୁଅ ଅଛି ଚତୁର୍ଥ କ୍ଲାସ ପଢୁଛି ଆଉ। ସେ ସେ ସ
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଦେହ ଭଲଅଛି?
ହଁ ଭଲଅଛି ଦେହ ଆଙ୍କର ଟିକେ ଖରାପ ଥିଲା ତ ସେ ଯାଇଥିଲୁ ମେଡିକାଲ ଆଜି ଆ ସିକି ଘରେ ବାପଘରେ ପହଞ୍ଚିଲୁ ଆଃ।
ଆଚ୍ଛା ଆଉ ଆପଣଙ୍କ ଘରେ କିଏ ସବୁ ଅଛନ୍ତି?
ଘରେ ଆମର ମୋ ହଜବେଣ୍ଡ ମୁଁ ଆଉ ମୋର ପୁଅଟେ ଆଉ।
ଆଚ୍ଛା ଶାଶୁଘରେ ତିନିଜଣ ରହୁଛନ୍ତି?
ହଁ।
ଆ ଶାଶୁ ଶ୍ୱଶୁର କେହି ନାହାନ୍ତି?
ନା ନାହାନ୍ତି।
ଆଚ୍ଛା ଆଉ ଆପଣଙ୍କ ଘରେ?
ଆମ ଘରେ ବାପା ମା ଆଉ ଭାଇ ଅଛନ୍ତି ଯେ ଭାଇ ସେ ଜବ ଆଡେ ଅଛନ୍ତି। ଆଉ ବାପା ମା ଅଛନ୍ତି ଘରେ ଆଉ। ଆ ଦିଦି ତ ମ୍ୟାରେଜ କରି ଯାଇଛନ୍ତି।
ଆଚ୍ଛା ଆପଣ କଣ ବଡ ନା ସାନ?
ମୁଁ ସାନ।
ଆଚ୍ଛା ଆଉ ଆପଣ କଣସବୁ ରୋଷେଇ କରିବାକୁ ଭଲ ଲାଗେ?
ରୋଷେଇ ମତେ ସବୁ ପ୍ରକାର ରୋଷେଇ ମତେ ଭଲ ଲାଗେ। ପିଠାମ୍ ପିଠାକୁ କରିବାକୁ ଭଲଲାଗେ। ମତେ କାକେରା ପିଠା ଭଲ ଲାଗେ କରିବାକୁ। ମୁଁ ଶିକିନଥିଲି ଯେତେବେଳେ କରୁନଥିଲି ଯେତେବେଳେ ଶିକିଲି ତାପରେ ମତେ ସେଇ କା କେରା ପିଠା ମତେ ସହଜ ଲାଗେ ତ ମୁଁ କାକେରା ପିଠା ପ୍ରାୟତ ମୁଁ କରେ ଯେତେ। ଆ ସୁଜି ଧର ଗୋଟେ କପ୍ ସୁଜି ହେଲା ତା ଦେଢଗୁଣ ପାଣି। ପାଣି ଦିଆଯିବ ଆଗ ପ ସେ ସୁଜିକୁ ଜନ୍ତିବା ପାଇଁ ଆଗ ପାଣି ବସେଇଦେବେ ସେ ଥେରେ ଲୁଣ ଚିନି ଆଉ। ଗୁଜୁରାତି ଗୁଣ୍ଡ ବାସ୍ନା ପାଇଁ ସବୁ ପକେଇ ସେ ପାଣି ଯେତବଳେ ତ ଗରମ ହେଇଯିବ ସୁଜି। ପକଉଥିବେ ଏଆଡେ ଘାଣ୍ଟୁଥିବେ, ନହେଲେ ଏକାଥରେ ପକେଇଦେଲେ ସେ ମିଣ୍ଡା ହେଇଯିବ। ସୁଜିଟା ପକେଇକି ଘାଣ୍ଟିଦେବେ। ଆଉ ତାପରେ ସେ ହେଇଗଲା ଟେ ଆଣ୍ଟଟା। ତାପରେ ଆଣ୍ଟାକୁ ତନକୁ ପୁର ସବୁ ନଡିଆ ବାଛି, ନା ପୁର ଯିଏ ଯାହା ଯେମିତି ଯେଉ ହିସାବରେ କରିବ, ସେଇ ହିସାବରେ ଦେଇ ପୁର ତାକୁ ଗୋଲ ଗୋଲ କରି, ପୁର ଭର୍ତ୍ତି କରି ତାକୁ ରଖିଦବ। ସେଆଠୁ କଦଳୀପତ୍ର ହଉ କିି ଯାହା ହଉ, ତାପରେ ତେଲ ଗରମ କରି ତାକୁ ଛାଣିବ।
ଆଛା। ଆ ଆରିସା ପିଠା ଶିଖିଛନ୍ତି ମାଡ଼ାମ୍?
ଆ ନା, ଆରିସା ପିଠା ପାଗ ମୁଁ ଶିଖିଛି ଦେଖିଛି ବହୁତ ହେଲେ ମୁଁ କେବେ ଟ୍ରାଏ କରିନି। କାଳେ ଖରାପ ହେଇଯିବ ସେ ଟିକେ ଗୁଡ ପାଗ ଦରକାର ତାକୁ। ତା ଭାଗ ମାପ ଟିକେ ନହେଲେ ଠିକ ସେ, ସେ
ହଁ ହଁ। ଆଉ ମଣ୍ଡା ପିଠା କରନ୍ତି?
ହଁ ମଣ୍ଡା ପିଠା, ସବୁ ଓଷା ଗୁରୁବାର। ପୋହଁ ପୋଡ ପିଠା କରେ। ଏବେ କର୍ ଥିଲି ଦ ରଜ ଟାଇମ ରେ କରିଥିଲି ପୋଡ ପିଠା।
କଣ କେମିତି ପୋଡପିଠା କରିଥିଲେ ମାଡାମ?
ପୋଡପିଠା ଟାକୁ, ଆଗ ଚାଉଳ ଅ ଉଁ ବତୁରେଇ ଦେଲି। ସେ ଦି ଚାରି ଘଣ୍ଟା ବତୁରି ସାଇଲା ପରେ ଭଲସେ ତାକୁ ସେଥିରେ ନଡିଆ ନଡିଆ କୁର ଦେଇ ଗ୍ରାଇଣ୍ଡିଙ୍ଗ କରିଦେଲି। ତାପରେ ତାକୁ ଜନ୍ତିବା ପାଇଁ ପାଣି ଗରମ କରି ସେମତି ଯେମିତି ମଣ୍ଡା ପିଠା ସୁଜି, କାକରା ଜନ୍ତା ଆଣ୍ଟା ହୁଏ, ସେ ତାକୁ ଆଣ୍ଟା ହବ ଗୁଜୁରାତି ସେ ତେଜପତ୍ର, ଗୁଡ ସବୁ ପକେଇକି ସେ ଚାଉଳ ବଟାରେ, ତାକୁ ଆଣ୍ଟିକି ଆଣ୍ଟା ଅ ଏଅ ଣ୍ଟି ଦେଇସାରିଲେ, ସେ ହେଇଗଲା ହେଇଗଲା ଚାଉଳ ଟା। ତାପରେ ତାକୁ କଡେଇବା ହଉ କି ପ୍ରେସରରେ ହଉ ଆଉ ତାକୁ କଦଳୀ ପତ୍ର ଆଗ ଦେଇ ଦେଇକି, ଘିଅ ଟିକେ ମାରି, ତାକୁ କଦଳୀ ପତ୍ର ପକେଇ ତାପରେ ଏଇ ଏ ଆଣକୁ ସବୁ ଦେଇକି ତାରିଦେବେ। ପୁରା ସାଇଜ୍ କରିଦେବେ। ତା ଉପରେ ପୁଣି କଦଳୀ ପତ୍ର ଘିଅ ମାରିକି ଦେଇଦେବେ। ସେଦି ନିଆଁରେ ବସେଇଲେ ଚୁଲିରେ ତାପରେ ନିଆଁ ଦେଇଦେଲେ। ତଳେ ଧିମ ଆଞ୍ଚରେ ପୁରା ଆଉ ପ୍ରେସର ରେ କଲେ, ସେ ପ୍ରେସର ସିଟି ଟାକୁ କାଢି ଦେଇେଇକି ଆକୁ ଖାଲି ସେମିତି ଧିମାଞ୍ଚରେ ବସେଇ ଦିଏ ଦଶ ପନ୍ଦର ମିନଟି। ସେ ଉପରେ କାଜୁ, ନଡିଆ କୁରା ସବୁ, ହଁ ଘିଅ ଖାଏ।
ଘିଅ କେମିତି ହୁଏ ଜାଣିଛନ୍ତି କି?
ସେମିତି ଘିଅ ଖାଏନି ନା, ଘିଅ କେବେ ବନେଇନି ମୁଁ। ସେ କଣ ଛେନାର, ଯଉ କ୍ଷୀରର ଯଉ ସରଟା ଉପରେ ପଡ଼େ ତାକୁ ରଖି ଦିଅନ୍ତି। କିଛି ଦିନ ରଖିଦେଲେ, ସେ ଟିକେ ଅଧିକ ହେଇଯାଏ।
ହଁ ଅଧିକ ହେଇଗଲେ ତାକୁ ଗ୍ରାଇଣ୍ଡରରେ କଣ ମୁ ଦେ ଖିଛି ତାଟରେ ମୁଁ ବି ସେଇ ରିଲ୍ସ ରେ ଦେଖିଛି, କଣ ଗ୍ରାଇଣ୍ଡର ରେ ତାକୁ ବରଫ ଦେଇକି ତାକୁ କଣ ଭୁରେଇ ଦିଅନ ତି ତାପରେ ସେ ମଖନ ପରିକା ବାହାରି ପଡ଼ିଲେ, ତାକୁ କଢେଇରେ ଦେଇକି ଘିଅ ବାହାର କରନ୍ତି।
ସେ ସବୁ କରନ୍ତି କଣ ମୁଁ କେବେ କରିନି, ମୁଁ ଦେଖେ ମୁଁ ବି ସେଇ ରିଲସ ରେ ଦେଖିଥିଲି ଯେ। ସେ କଣ ପାଣିରାଗ ଦେଇ ଦିଅନ୍ତି?
ହଁ ଏସବୁ ତ ଏବେ ଣି କି ରିଲସ ରେ ଦେଖଉଛନ୍ତି, କିନ୍ତୁ ଆମର ଇଏ ସବୁ କଣ ଏ ସବୁ ମାନେ ସହଜ ପ୍ରୋସେସ ରେ ଦେଖଉଛନ୍ତି। କିନ୍ତୁ ଆମର ପ୍ରକୃତରେ ଯୋଉ ଆଗରୁ ସବୁ କରୁଥିଲେ ସେମାନେ ଏମିତି ଗୋଟେ ହାତରେ ରଖିଥାନ୍ତି ଦୁହିଁକି ଏ ଗୋଟେ ଚଲେଇକି ଗୋଟେ ପ୍ରକାରର କେମତି କଣ କରନ୍ତି ସେଇ ସେଟା ଟିକେ ବେଶୀ ଭଲ ହୁଏ।
ହଁ ହଁ ସେ
ତାର ବି ବାସ୍ନା ବି ଟିକେ ଅଲଗା ପ୍ରକାର ମାନେ ଏ ସବୁ ଆମେ ଘରେ ଯୋଉ କରୁଛନ୍ତି ରିଲସ ରେ ତା ବାସ୍ନା ଅପେକ୍ଷା ତାର ବାସ୍ନା ଟିକେ ଅଧିକା।
ହୁଁ।
ତାର ଟେଷ୍ଟ ବି ଭଲ ଥାଏ।
ସେଇ ବାସ୍ନାଟା ଯୋଉ ଗ୍ରାଇଣ୍ଡର କରନ୍ତି ସେଇ ବାସ୍ନା ଟା ଏତେ ହୁଏନି ଭଲ ହୁଏନି।
ହଁ ସିଏ ଯୋଉ ହାତରେ ଯୋଉ ଚଲେଇକି କରନ୍ତି ସେଇଟା ଯୋଉ ବୁଲେଇକି ସେଇଟାର ବାସ୍ନା ଭଲ ବାହାରେ।
ହୁଁ।
ଆଉ ମ୍ୟାଡ଼ାମ୍ ଆପଣ ପନିର ଶିଖିଛନ୍ତି?
ପନିର ତିଆରି କରିବା ନା କଣ ଛେନା ରୁ ପନିର ଯୋଉ କରନ୍ତି ତ?
ଛେନାରୁ ପନିର୍ ସେଇଟା ଶିଖିଛନ୍ତି?
ହୁଁ ସେ ଛେନା ଟାକୁ କ୍ଷୀର ଟାକୁ ଛେନା ହେଇଗଲା ଧର ତାକୁ ଗୋଟେ କପଡାରେ ବାନ୍ଧି ଦେଲେ ଜୋରସେରେ।
ହଁ।
ସେଇ ବାନ୍ଧିକି ମୁଁ ନଣନ୍ଦ କରେ ମୁଁ ଶିଖିଛି ତାଙ୍କର ଗାଈ ବହୁତ୍ ତ ସେ ସେଇଆ କରେ ସେ କପ୍ କପଡାରେ ଜୋର ସେ ଛେନାଟାକୁ ବାନ୍ଧିକି ଗୋଟେ ଶିଳକୁ ସେ ସାଇଜ ରେ ଚାପି ହେଇକି ରହିଯାଏ ସକାଳ ବେଳକୁ ସେଇ ସେପ୍ ରେ ଥାଏ।
ଆଚ୍ଛା।
ସେଇ ପନିର
ଆଉ ପନିରରେ ଛେନା ମୁଡକି ପନିରରେ ଛେନା ମୁଡ କିି
ନା ସେଟା ମୁଁ କରିନି କେବେ।
ସେଟା ବି ତ ସେମିତି ସହଜ ପ୍ରୋସେସ ଯେମିତି ଆପଣଙ୍କର ଛେନା ବାହାର କଲେ ବାସ୍ ଛେନାରୁ ପନିର ଯେମିତି କଲେ? ସେମିତି କରିବେ ପନିର୍ ଟିକେ ବଡ ବଡ ସାଇଜ ଖଣ୍ଡ କରିଦେବେ। ବାସ କରିଦେଇକି ଆମର କଢେଇରେ ହଉ ଯୋଉଥିରେ ବି କରିବେ। ଟିକେ ଚିନି ଟିକେ କ୍ୟାରାମେଲାଇଜ କରିଦବା ତାପରେ ଆମର ସେଥିରେ ପାଣି ଦେଇଦବା। ତାପରେ, ସେ ପାଣିରେ ଆଉ କିଛି ଚିନି ଦେଇଦବା ଗୁଜୁରାତି ଟିକେ ଗୁଣ୍ଡ କରି ଦେଇଦବା। ଆଉ ସେ ପନିର ସବୁ କା ସେତିକି ଯୋଉ ରଖିଥିବ ଟିକେ ବଡବଡ ପିସ କରି ତାକୁ ଛାଡି ଦେଇକି ଘୋଡେଇଦବା ସେ ଫୁଟୁଥିବ ତା ଭିତରେ ବା ସେ ଫୁଟି ଫୁଟି ସେ ଚିନି ଶିରାରେ ସେ ତାର ପନିର୍ ତାର ମିଶିଯିବ ଆମର ହେଇଗଲା ଛେନା ମୁଡିକି ଆଉ ଆଉ ମାଡ଼ାମ୍ ଛେନାପୋଡ ଶିଖିଛନ୍ତି? ହୁଁ। ହଁ ହଁ ବହୁତ୍ ସହଜ।
ହଁ ମି ମିଠା ବନା ନା ମି ମିିଠା ଉପରେ ମୁଁ ବେଶୀ କିଛି ଶିଖିନି, ସେଗୁଡା କରେନି ମୁଁ କେବେ ଘରେ।
ଆଚ୍ଛା ଏଇ ଛେନା ପୋଡ ବି ତ ଆମର ବି ବହୁତ ସହଜ ସେଥିରେ ବି କିଛି ନାହିଁ। ବାସ ଛେନାରେ ଟିକେ ଆମର ସୁଜି ଭାଗ ଅଳ୍ପ ଟିକିଏ ମିଶାଇବେ ଆଉ ଚିନି କୁ ସେମିତି ପେଶି ଦେଇକି ଚିନି ଟିକେ ପକେଇଦେବେ, ଗୁଜୁରାତି ଗୁଣ୍ଡ ଦେଇଦେବେ ଆଉ ଯୋଉ ସେଥିରେ ଆମର ଛେନାପୋଡ ବସେଇବେ ସେଥିରେ ଗୋଟେ କଦଳୀ ପତ୍ର ହଉ କିମ୍ବା ଯେକୌଣସି ପତ୍ରରେ କରିବେ ସେ ପତ୍ରରେ ଘିଅ ଦେଇଦେବେ ତାପରେ, ଏଇ ଯୋଉ ଛେନା ସୁଜି ବି ଯୋଉ ଗୋଳେଇକି ରଖିଥିବେ, ସେମତି ଛେନା ଯେମିତି ଛିଡେଇଥିବେ ସେଇ ଛେନାରେ ଗୋଳେଇକି ରଖିଥିବେ। ସେ ଛେନାଟିକୁ ତା ଦେହରେ ସେଟ କରିଦେଇ, ତା ଉପରେ ପୁଣି ଘିଅ ଟିକେ ଦେଇ ଦେଇଦେଇକି ପତ୍ର ଦେଇଦେଇକି ବାସ ଚୁଲି ନିଆଁରେ ହଉ କି ଗ୍ୟାସ ନିଆଁରେ ହଉ ଦିମାଞ୍ଚରେ ବସେଇଦବେ। ସେ ତାପରେ ହେଇଯିବ ଛେନାପୋଡ଼ ଆମର ବସି ବସି ହେଇଯିବ।
ହୁଁ ହଉ ବନ୍ଦ ମୁଁ ମିଠା ଉପରେ କିଛି ବି ଶିଖିନି, ସବୁ ଯାହା ରିଲ୍ସରେ ଦେ
ହଁ ହଁ ନାଇଁ ନାଇଁ ରସାବଳୀ ବି ରସାବଳି ଆମ ସବୁ ସେମ ପ୍ରୋସେସରେ ରସାବଳି ବି ସେମିତି କିଛି ନାହିଁ। ରସାବଳିରେ ଆମର ସେମିତି ଛେନା ଛିଡେଇ ଦେବେ ସେ ଛେନାରେ ଟିକେ ଜଷ୍ଟ ମଇଦା ଟିକେ ଅଳ୍ପ ଟିକେ ମଇଦା ଦେବେ ତାକୁ ହଁ ତାକୁ ସବୁ ଦଳିବେ। ଦଳିକି ତାକୁ ଆମର ଚିନି ବି ଦେଇଥିବେ ତାଥରେ ତାକୁ ସବୁ ଦେଇକି ଗୁଜୁରାତି ଟିକେ ଦେଇକି ଦଳିବେ। ତାକୁ ଦଳିଦେବେ ତାକୁ ଗୋଲ ଗୋଲ ଗୋଳା କରିକି, ତାକୁ ଚାପି ଦେବେ କାକରା ପିଠା ପରିକା। ହଁ ତାପରେ ତାକୁ କ୍ଷୀରରେ ଆମର ଗୁଜୁରାତି ଗୁଣ୍ଡ ଦେଇକି ଫୁଟେଇବେ ବାସ କ୍ଷୀର ଫୁଟିଗଲେ ସେ ସବୁ କୁ ତାଦେହେ ଚିନି ବି ଦେଇକି ଫୁଟେଇବେ, ତାପରେ ରସାବଳୀ ହଁ ତାପରେ ଯୋଉ କା କାକରା ପିଠା ପରି ଛେନାକୁ ଯୋଉ ଆମର କରିଥିବେ, ତାକୁ ସବୁ ପକେଇଦେବେ ଆମର ହେଇଗଲା ରସାବଳୀ ଆଉ।
ହଁ ମୁଁ ସେ ଯୋଉ ଖାଇଛି। ହେଲେ ମୁଁ ସେଇ ପ୍ରସେଶିଂ ଜାଣିନି କି
ହଁ ନାଇଁ ନାଇଁ ମ୍ୟାଡାମ ମୁଁ ସବୁ ପ୍ରୋସେସ ଜାଣିଛି ସବୁ ଶିଖିଛି ଆଉ ତା ଭିତରେ କେତେଟା ଜିନିଷ କରିଛି ଆଉ କେତେଟା ଜିନିଷ କରିନି ଆଗକୁ କରିବି ଆଉ।
ଆଚ୍ଛା ରୋଷେଇ ବି କରନ୍ତି ଘରେ?
ହଁ ମୁଁ ରୋଷେଇ ବାସ ବି ସବୁ କରେ, ରୋଷେଇ ବାସ ବି ସବୁ ଜାଣିଛି, ବାକି ସବୁ ଜିନିଷ କି ଜାଣିଛି ବାସ କିଛି କରି ମାନେ କେତେଟା ଜିନିଷ ଗୋଟେ ଗୋଟେ ଲାଇଫ ରେ କେବେ କରିନି, କରିବି ଆଗକୁ ଆଉ। ବାସ ଜାଣିକି ଜାଣିଛି ସବୁ କରିବି ଆସ୍ତେ ଆସ୍ତେ ଆଉ।
ହଁ ହଁ ସବୁ ଜାଣିଛନ୍ତି ତାହେଲେ।
ହଁ ହଁ ଆପଣଙ୍କ ପୁଅ କଣ କରୁଛି?
ପୁଅ ଏବେ ଲୁଡୁ ଖେଳୁଥିଲା ତ ତା ଭାଇ ମାନଙ୍କ ସାଙ୍ଗରେ ବସିକି ଏବେ ଲୁଡୁ ଖେଳୁଥିଲା। ସେ ଯୋଉ ମାଉସୀ ପୁଅ ଆସିଛନ୍ତି ତ
ଆଚ୍ଛା। ଆପଣ ପକୁଡ଼ି ଛାଣିକି ଦେଲେ ସେ ସବୁ ଖାଇଲେ ଆଉ। ପଖଡିରେ କଣ ଖାଲି ଏମିତି ଆମର ପିଆଜ ଏଇ ସବୁ ଦେଇକି କରି
ହଁ ପିଆଜ, ଭୃସଙ୍ଗ ପତ୍ର ଏଇ ସବୁ ପକେଇକି ଲଙ୍କା ସେଇ ସବୁ ଆଉ।
ଆଚ୍ଛା। ଆଉ କଣ ଆଳୁଚପ ଆଳୁଚପ ଶିଖିଛନ୍ତି। ଆଚ୍ଛା।
ମୁ ବାଦାମ ସବୁ ପକେଇକି ମଟର ଟିକେ କମ ବେଶ ସିଝି ନଥିବ ଅଳ୍ପ ଟିକେ ଗୋଟେ ସିଟି ଦେଇକି ଟାଣ ଟାଣି ଦିଏ ଥିବ। ସିଏ ଆଳୁ ମସଲାରେ କଷି କରିଥିଲୁ, ଏବେ ଆମେ ଭୋଜି କରିଥିଲୁ ତ ସବୁ ଆଉ ଆମିଷ ସେଦିନ କରିନଥିଲୁ ସେ ସବୁ ଛଣା ଭୋଜି କରିଥିଲୁ ସବୁ।
ହଉ ମ୍ୟାଡ଼ାାମ ହଉ ମୁଁ ରଖୁଛି।
ଆଜ୍ଞା।